କଣ କରୁଛ?
ଏଇ ଶୋଇଥିଲି।
ଓହୋ। ଆଉ? କଣ ଖବର ଘରେ ସବୁ ଭଲ କଣ ଖାଉ ଖାଇଥିଲ?
ହଁ ହଁ ସବୁ ଭଲ ଘରେ ଆଉ କଣ ଖାଇବି ଖାଇଥିଲି ଆମର ଭାତ ଡାଲମା ଭଜା ଆଳୁ ଭଜା ବାଇଗଣ ଭଜା ଆଉ ହେଇଥିଲା କଣ? ଅ ସଜନା ଛୁଇଁ ଆମର ଗଛ ଅଛି ନା ସଜନା ତ ବହୁତ ସଜନା ଛୁଇଁ ହଉଛି। ସେଥିଲାଗି ଅ ସେ ଗୋଟା ସଜନା ଗୋଟା ଭଜା ହୁଏ ଆଉ ହେଇଥିଲା ସେଇଟା ଖାଇଥିଲି ଆଉ ଆଉ ତମେ କଣ ଖାଇଥିଲ?
ପଖାଳ ମାଛ ଫ୍ରାଏ ଆଳୁ ଚକୁଳା
ହଁ।
ଆଉ ଯୋଉ ପିଆଜ ଆଉ କଣ ଲେମ୍ବୁ ଲଙ୍କା ପକେଇ କଣ ସାଲାଡ ବାଗିଆ ହୁଏନି ଦଳା ହୁଏ।
ହଁ ହଁ ହଁ।
ତ କୁ ଆଉ।
କେତେ ଗରମ ହଉଛି ଯେ ଆଉ
କଣ କହିଲ ହଁ ଗରମ ତ ହଁ ସେଟା ସ ସେଟା ସବୁଆଡେ ହଉଛି।
ହଁ ପରା ତାପରେ ଯୋଉମାନଙ୍କର ଉପଘର ଉପର ଘର ଅଛି ତ ତଳ ଘରେ ସେମାନେ ରହିଯାଉଛନ୍ତି ଥଣ୍ଡା ଟିକେ ଲାଗୁଥିବ। ଆଉ ଯାହାର ଉପର ଘର ନାହିଁ ତ ଗୋଟିଏ ଘର ତ ସିଏ କେତେ କଷ୍ଟ ଲାଗୁଥିବ ଖରାରେ ଟୋଟାଲି ଛା ଉପରେ ପଡ଼ିଲା ବେଳକୁ ଘର ପୁରା ଗରମ ହେଇ ଯାଉଛି ତ ଏସିରେ କେତେ ପଶି ପଶୀକି ରହିବୁ? ତାପରେ ଏଠି ସମସ୍ତେ ଆମ ଗାଁ ରେ ଏସିି ଚଲେଇଲା ବେଳୁ ଭୋଲଟେଜ କମ ହେଇଯାଉଛି ତା ଏସିି ଲଗେଇବାକୁ ବି ଡର ଲାଗୁଛି।
ହୁଁ ହଁ ହଁ ତାପରେ
ମେଣ୍ଟ ରୁ ଯୋଉ ସୋଲାର ଆସୁଛି ନା ଲୋନ କରିକି ଯୋଉ ଭାବୁ ସେ ସୋଲାର କରିଦୋବୁ ସୋଲାର କଲେ ଆଉ ଭୋଲଟେଜ ସମସ୍ୟା ଟା ରହିବନି। ଅ ସଫିସେଣ୍ଟ କରେଣ୍ଟ ଆସିଲା ସେଇଟା କରିଦବୁ ଭାବୁଛୁ ଆଉ
ହଁ ସେଟା ଭଲ ଆଗେ ଦି ଲକ୍ଷ ଟଙ୍କା କଣ ଡିପୋଜିଟ୍ କରିବାକୁ ପଡ଼ୁଛି। ତାପରେ ସୋଲାର ଆସୁଛି ତାପରେ ପଚାଶ ହଜାର ଟଙ୍କା ରଖି ଦେଢ ଲକ୍ଷ ଲକ୍ଷ ଟଙ୍କା କ୍ୟାସ୍ ବ୍ୟାକ୍ ପଳେଇ ଆସୁଛି ତମର ସେଇଆ ଜାଣିକି ପଚାଶ ହଜାର ଟଙ୍କା
ପଇସା ସୁଝିବ କିନ୍ତୁ ତାପରେ ସେଇଟା ରିଟର୍ଣ୍ଣ ପଳେଇ ଆସିବ
ହୁଁ ଦି ଲକ୍ଷ ଟଙ୍କା ସୁଝିବାର ଅଛି। ସୁଝି ସାରିଲା ପରେ ପଚାଶ ହଜାର ଟଙ୍କା ସେ ନେଇଯିବେ ଦେର ରଖିବେ ରିଟର୍ଣ କରିଦେବେ। ହୁଁ ସୋଲାର ଟା ମୁଁ ଜାଣିବା ଭଲ କାହିଁକି ନା ଗୋଟେ ଯଦି ଜଣେ ଯଦି ଏସି ଲଗଉଛି ମିଡିଲ କ୍ଲାସ ଲୋକ ଆମ ବାଗିଆ ଯଦି ସେ ସବୁ ଲଗେଇବା ତ ଯଦି ବିଲ୍ ଦେଇପାରିବନି
ସେଇଆପାର ଆମର ପା ଆମର ତିନି ହଜାର ପାଖା ପାାଖି ଆସି ଯାଉଛି ବିଲ୍ ଆମ ମାସକୁ ଖାଲି
ଆ ହଁ ଆମର ଦାଦା ଘରେ ଚାଲୁଛି ଛଅଟା ଏସି ସମସ୍ତଙ୍କ ଘରେ ଲଗେଇି ବିଲ୍ ଛଅ ହଜାର
ଯ ଆମର ଦିଟା ରୁମ ଏସିଛି ନା ସେଥିଲାଗି ଆମର ହଁ ତିନି ହଜାର କେତେବେଳେ ପଚିଶହ ତିନି ହଜାର ବତିଶଶହ ଏଇଭଳିଆ ବିଲ୍ ଆସିଯାଉଛି ତ କେତେ ଆଉ ସବୁଆଡୁ ଦେଖିବାକୁ ହବ ନା ଆଉ ସେଥିଲାଗି ଭାବୁଛି ସୋଲାର କରିଦବୁ ତାପରେ ସୋଲାର କଲେ କେତେ ଟଙ୍କା ହବ କି ପଚାଶ ଷାଠିଏ ଟଙ୍କା ଆମ ଘର ପାଉ ଯ ସୋଲାର କରିଛନ୍ତି ତାଙ୍କର ପାଞ୍ଚ ଟଙ୍କା ଦଢ ଟଙ୍କା ତିନି ଟଙ୍କା ସାତ ଟଙ୍କା ଆଠ ଟଙ୍କା ଏମିତି ଉଠୁଛି ତାଙ୍କର ଏସିି ସବୁ ଲାଗିକି ସବୁ ଏତିକି ଏତିକି ମାତ୍ର ହଉଛି।
ହଁ ଆମ ଘରେ ବି ସେଇଆ କହୁଛନ୍ତି ତାପରେ ବାପା କହୁଛନ୍ତି ମୁଁ ଲଗେଇବିନି ତମେ ତମର ଲଗେଇବ ଲଗ ମୁଁ ତ ପୁଣି ନୂଆ ଘର କରଛି ସେଠି ଲଗେଇବି
ହଁ ଆମେ ସେଇଥିଲାଗି ଟିକେ ସୋଲାର ଲଗଉନୁ ତ ନୂଆ ଘର କିଛି ନା ଭାବିଛୁ କରିମୁ ବୋଲି ନୂଆ ଘର ଏକାଥରେ ହେଇଗଲେ ତ ନୂଆ ତ ଯୋଉମାନଙ୍କ ନାଁରେ ହେଇ ତ ଥିବ ବେ ଯୋଉ ଦେଉଳି ଟା ଆସୁଥୁବ ତ ଆମର ଜାଏନ ଫାମିଲି ନା ତମ ସେ ନାଁରେ ରହିଯାଉଚି ଆମେ ଯଦି ସୋଲାର ଆଣିବୁ ତ ଜେଜ ନାଁରେ ଆଣିବୁ ତ ଯେତବେଳେ ଘର ଆମେ ଅଲଗା ଅଲଗା କରିମୁ କେମିତି କରିବୁ ତ ସେଥିଲାଗି ନି ଅଲଗା ଅଲଗା ଘର କରିକି ନିଜସ୍ୱ ନାଁରେ ନେଇ ଆସିବୁ
ଆ ଏସିି ତାପରେ ବି ଦି ହଜାର ତିନି ହଜାର ପାଇଁ ଚାରି ମାସ ଉଠିବ ତାପରେ ବର୍ଷା ଶୀତରେ ତ ଆଉ ଲଗେଇବା
ବର୍ଷାରେ ତ ଆଉ ଲାଗିବନି ଶୀତ ଦିନ ଟା ଛାଡ଼ ଆଉ
ହଁ କିନ୍ତୁ ତମକୁ କୋଉ ଋତୁ ଟା ଭଲ ଲାଗେ ବର୍ଷା, ଖରା, ଶୀ
ମତେ ଖରା ଋତୁ ଭଲ ଲାଗେ ସେ ଗରମରେ ସହିଯିବି ପଛେ ମତେ କିନ୍ତୁ ଖରା ଋତୁ କାହିଁକି ମତେ ଟିକେ ବହୁତ ସଫା ଲାଗେ ଆଉ ଖରା ଦିନେ ବେଶୀ ଟିକେ ଖାଇବା ଟିକେ ଭଲ ମାନେ ପଖାଳ ଖାଇବାକୁ ଭଲ ମତେ ବହୁତ ମତେ ଭଲ ପସନ୍ଦ ନା ପଖାଳ ଖାଇ ଟିକେ ଆମ୍ବ ମିଳିଯାଏ ସବ ଭଲ ଭଲ ପନିପରିବା ପୁରା ମାନେ ସଫା ମାନେ ସଫେଦ ମିଳେ ହେଲା ସେଥିଲାଗି ଆଉ ବର୍ଷା ଦିନେ ତ କୁଆଡେ ବାହାରୁକୁ ଯାଇପାରିବୁନୁ ଆ ଶୀତ ଦିନେ ତ ଦେହ ହାତ ପୁରା ଶୁଖିଯାଏ ନା ଦେହ ହାତ ଫା
ଶୀତ ମତେ ଭଲ ଲାଗେ ଶୀତ ଦିନ। ଶୀତ ଦିନରେ ଦେହତ ଫାଟିଯିବ ଅଲଗା ଟାଇମ୍ ଲାଗେ କିନ୍ତୁ ସବୁଠୁ ବେଟର ଦି ଭଲ ଦିନ ସେଟା।
ଅ ମତେ ଶୀତ ଦିନ ଏତ ଭଲ ଲାଗନି।
ଶୀତ ଦିନ ତ ଆ ମତେ ଭଲ ଲାଗେ ଜାକେଟ ଫାକେଟ ପିନ୍ଧିକି ଆରାମ ସେ ପୁରା ସିଲ ପ୍ୟାକ୍ ହେଇକି ବୁଲିବାକୁ ଭଲ ଲାଗେ।
ହୁଁ ହୁଁ ହୁଁ ହୁଁ।
ସକାଳୁ ସକାଳୁ ଯିବ ଦିନେ ମୁଁ ଯାଇଥିଲି ଶୀତ ଦିନରେ କଟକ। କଟକରେ ଓହ୍ଲେଇଲି ଆଉ ମୋ ମୁହଁ ରୁ କ ଥା ଭାର୍ ନି ଆମେ ଏଠୁ ଚାରିଟା ରାତିରେ ବସ ଯାଏ। ଗାଧେଇ ଫାଧେଇ ପଳେଇଛି ସେଠୁ ଓହ୍ଲେଇଲା ପରେ ଭାଇ କୋଉ ପଚାରୁଚି ମୁଁହ ରୁ କଥା ଫାରୁନି ଆଉ ପ ଶୀତରେ ପୁରା ଯୋଉ ମଝିରେ ଏଇ ଯାଇନଥିଲା ବହୁତ ଶୀତ ପୁରା ଏଇଥର
ହଁ ହଁ ହଁ ଜାଣିଲି
ହୁଁ। ଆଉ ତମକୁ କଣ କୋଉ ଜାଗା ଭଲ ଲାଗେ ଇଣ୍ଡିଆ ଭିତରେ ବୁଲିବାକୁ।
ମତେ ଟିକେ ଯୋଉଠିକି ମାନେ ଝରଣା ପାହାଡ ଟିକେ ଶାନ୍ତ ପରିବେଶ ମାନେ ଯୋଉଠି ଅଧିକ ଯଉଟା ପର୍ଯ୍ୟଟନୀ ସ୍ଥଳୀ ସେଇଠିକି ମୁଁ ଯାଏନି। କାଇଁନା ସେଠି ସବୁ ଲୋକ ବାକ ଥାଆନ୍ତି ନା। ତ ସେଠିକି ମତେ ଯିବା ଭଲ ଲାଗନି ମତ ମତେ ଟିକେ ମାନେ ପୁରା ଫାଙ୍କା ଆ ପାହାଡ ସୁନସାନ ଝରଣା ଟେ ବହୁତ ହୁ ତ ଏମତି ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଯୋଉଗୁଡା ସବୁ ସେଇଗୁଡା ମତେ ଭଲ ଲାଗେ ଏଇ ସବୁ ଆଉ।
କେମିତି ଲାଗେ?
ହଁ ଯାଇନି ତ କେବେ ଗଲେ ସିନା ଜାଣିବି ସେମିତି ବାହାରକୁ ବେଶୀ ଯାଇନି ମୁଁ ତ କୁଆଡେ ବୁଲେନି ବୁଲିବାକୁ ଯାଇନି। କିଏ ତ ବୁଲିବାକୁ ଗଲେ ସିନା ମୁଁ ଯିବି। ଆଉ ଆଉ ରାତିକି କଣ ଖାଇବା ସ ସବୁ
ରାତି କି ଆମର ରାତି କି ରୁଟି।
ଆଚ୍ଛା ଆଚ୍ଛା।
ତମର କଣ ଭାତ?
ନାଇଁ ନାଇଁ ଆମର ଘରେ ରାତିରେ ରୁଟି ହୁଏ ନା ଆମର ରଜରେ ଆମର ସବୁ ପର୍ବପର୍ବଣୀରେ ଆମର ସବୁ ପିଠା ହୁଏ ନା ତ ସେଥିଲାଗି ଆମର ତ ରଜରେ ପି ଠା ହବନି। ସେଥିଲାଗି ଆମର ଆଜି ପିଠା କରିଦବୁ ଆଉ। ଆଜି କରିକି ଖାଇଦବୁ ଆଉ। ହଁ ମୋ ମା ର ବର୍ଷିକା ଯାଇନି ତ କିଛି ହବନି କୌଣସି ପର୍ବପର୍ବାଣୀରେ ଆଉ ଯେତେ ହେଲେ ବି ରଜଟେ ହଉଛି ଆଉ ଏତେ ବଡ ରଜ ଆମର ସବୁଠୁ ବଡ ପର୍ବଟା ରଜ ଦିକା ତିନି ଦିନ ଲଗାତାର ରହିଥାଏ ନା ଚାରି ଦିନ ପାଳନ ହୁଏନା ତାମ ତ ହେଇ କରିବନି ସେଥିଲାଗି ତା ଆଗୁତୁରା ଆମେ ପାଳନ କରିଦଉଛୁ ପିଠା କରିକି ଖାଇ ପିଇକି ଆଉ।
ଭଲ।
ତାପରେ ବି ଆମର ରଜରେ ତ ରବିବାର ସୋମବାର ମଙ୍ଗଳବାର ପଡିଯାଉଛି ବାର ଟିକେ ଆମିଷ ବାରଟାରେ ଟିକେ ରହୁନି ତ ଘର ଲୋକ ତ ଟିକେ ଆମିଷ ଯୋଉମାନେ ଖାଆନ୍ତା ଆଜି ବୁଧବାର ଥିଲା ଖାଇବେ ପୁଣି ଶୁକ୍ରବାର ଖାଇବେ ରବିବାର ଖାଇବେ ଆଉ। ଏହା ଭିତରେ ଆମେ ରଜ ପୂର୍ବରୁ ରଜ ଆମେ ମନେଇବୁ ଆଉ ରଜ ବେଳେ ମନେଇ ପାରିବୁନୁ ଆଉ।
ହଁ ଆଉ ଫ୍ରୁଟ୍ ଜିମିଷତର କଉଟା ଭଲ ଲାଗେ ତମକୁ?
ହୁଁ ମତେ ସବୁ। ଫଳମୂଳ ଭଲ ଲାଗେ ଖେବ କେବଳ ସପୁରୀ ପଣସକୁୁ ଛାଡିକି। ଆଉ ପନିପରିବାରେ ବିଟି ଗା ଜର। ଆଉ ହେଲା ଏତିକି ଆଉ ଆଉ ସବୁ ମୁଁ ଖାଏ ମତେ ବେଶୀ କଦଳୀ ଆ ଉଁ ସେଓ ଆଉ ଅଙ୍ଗୁର ରୁ ଆଉ କମଳା। ଏଇଟା ମୁଁ ସବୁବେଳେ ଖାଏ ଯାହା ବି ହେଲେ ଆମ ଘରେ ସେଇଟା ଥିବ। ଉଁ ଘର ଗଛ ହଉ କି କିଣା ହଉ ମତେ ଭଲ ଲାଗେ। ଆଉ ଘର ଗଛ ଟିକେ ଖଟା ଲାଗେ ନା। ତ ସେଥିଲାଗି ମୁଁ ଖାଏନି ମତେ ଟିକେ କିଣା
ନା ନା ଘର ଉ ଘର କମଳା ମିଠା ବି ଲାଗେ। ଗ ଛ ନେଇକି।
ହଁ ଆମ ଗଛଟା ଯୋଉଟା ଅଛି ସେଇଟା କିନ୍ତୁ ବହୁତ ଖଟା ଲାଗେ ସେଥିଲାଗି ଆମେ ଖାଉନି।
ଓହୋ।
ତାର ମିଠା ଏତେ ଆସେନି। ଅ ଟିକେ ପାଣିଚିଆ ଟାଇପର ଲାଗେ କିନ୍ତୁ ସେଇଟା ଖଟା ଖଟା ଟାଇପର ଲାଗିବ। ଆଉ ମତେ ସେ ବାତା ବି ଯୋଉଟା କୁହନ୍ତିନି ନା ସେଇଟା ମତେ ବେ ଭାରି ଭଲ ଲାଗେ କିନ୍ତୁ ଆମର ଗଛ ନାହିଁ।
ବାତା ବି ହଁ ଆମର ଗଛ ଅଛି।
ଓହୋ ଆମ ଘର ପାଖରେ ଅଁ ଜଣଙ୍କ ଗ ଛ ଅଛି ତାଙ୍କର ବାତାପି ହେଇଥିବ ସେ ଦେବେନି ବି ଗୋଟେ ମୁଁ ଅନେଇକି ରହିଥାଏ କାଳେ ଦେ ବେ ଖାଇବି ଦିଅନ୍ତିନି। ତାଙ୍କ ଗଛରେ ରହି ରହି ପଛେ ନଷ୍ଟ ହେଇଯା କିନ୍ତୁ ତାଙ୍କର କେ ଦିଅନ୍ତିନି।
ହୁଁ।
ମୁଁ ବି ଦି ଥର ଗଛ ଲଗେଇଲି ବା ତା ବି ବାତା ବି ଗଛ କିନ୍ତୁ ସେ ହେଲାନି ଅଧା ବଢୀକି ତା ମରିଗଲା ଛେଳି ଆସିକି ଖାଇଦେଲା ଗାଈ ଆସିକି ଖାଇଦେଲା।
ନା ନା ଉ କୁହନ୍ତି କି ଏ ଯୋଉ ମାନେ କି ଗୋରୁ ମୁହଁ ଲଗେଇଲେ ଗଛ ରହିଯିବ ଯଦି ଛେଡି ମୁହଁ ଲାଗିଲା ସେ ରହିବନି। ମୁଁ ଆ ମୁଁ ସେଇଆ କହୁଥିଲେ ମୁଁ ଶୁଣୁ ଥିଲି କିନ୍ତୁ ମୁଁ ମତେ ମାନେ ଆଖିରେ ଦେ ଖିଦେଲି ଆମର ଗଛ ଲଗେଇଲେ ଅ ସେ ଗଛ ଟାକୁ ଚ ଦିଟା ଗଛ ଲାଗିଥିଲା ନା। ତ କଣ କେମିତି ହେଲା ଆଗେ ଗୋରୁ ଖାଇଲା ସେ ଗଛ ଟା ଯେମିତି ଯାହା କରି ଛଅ ମାସ ଜାଗାରେ ବାର ମାସ ଅଠର ମାସ ଲଗେଇଲି ଗଛଟା ହେଇଗଲା। ଯୋଉଟା ଛେଡି ଖାଇଥିଲା ସେ ସଇଲା ଶୁଖି ମରିଗଲା।
ଉଁ ଛେଳି ଯୋଉଟା ଖାଆନ୍ତି ସେ ମାନେ ପୁରା ମୂଳୁରୁ ଟୁଙ୍କି ଦିଅନ୍ତି ନା ଯୋଉଟା ଗଛଟା ଗଚରେ ସେ ସେଇଠୁ ଖାଇଦେବେ। ଗ ଗାଈ ମାନେ କଣ କରନ୍ତି ନା ସେ ଖାଲି ପତ୍ର ଖାଆନ୍ତି ସେ ପୁରା ଉପାଡିକି ଖାଆ ନ୍ତିନି ଛେଳି ମାନେ ଟିକେ ତା ଯୋଉଠି ଗଛ ପତର ଗଜରେ ସେ ସେଇଗୁଡା ସବୁ ଖାଇଦେବେ। ସେଥିଲାଗି ଗଛ ହୁଏନି।
ସେଇଆ ହଉଛି କଥା ଆଉ।
ହଁ ପରା। ମୁଁ ଯାଏ ଟିକେ ଛାତ ଉପରେ ଟିକେ ବସେ ଇ ନା ଆ ଟିକେ ପବନ ଖାଇ ବି ଖରା ତ କମି ଗଲାଣି।
ତ ଉପରେ ବସ ମୁଁ ମୋର ବସିଛି।ଆମରି ଘରୁ ଯୋଉଟା ନୂଆ ଘର ହଉଛି ତାର ଦଶହାର ଦୂରରେ ଦଶଟା ପୁରା ବୋ ପୋଖରୀ ଅଛି ବଡ ବଡ ପୋଖରୀ। ମାଛ ଚାଷ ହଉଛି।ତାରି ବଣ୍ଡ ଉପରେ ବନ୍ଧ ଉପରେ ବସି ତ ଥଣ୍ଡା ଥଣ୍ଡା ପବନ ଆସୁଛି।
ହଁ ପୋଖରୀ କୂଳ ତ ବଢିଆ ଲାଗୁଥିବ ଆଉ।ସେଠି କାହିଁକି ନା ଗଛ ଟିକେ ଥିବ ବିଲ ଲାଇଟ ଥିବ
ହଁ ଗଛ କହିଲେ ତାଳ ଗ ଛ ଖଜୁରୀ ଗଛ, ଆମ୍ବ ଗଛ, ପଣସ ଗ ଏଇ ଗୁଡା ପୁରା ଚାଷ ହେଇଛି।
ଇଏ ଚା ଆଉ ମତେ ତାଳ ଏତେ ଭଲ ଲାଗେ।ହଁ ହଁ ଜାଣିଲି ଜାଣିଲି।
ସେ ପପିତା ଗଛର ପୁରା ମାନେ କଣ କହିଲେ ଏ ଯଉ ବଗିଚା କରିଦେଇଛନ୍ତି। ମସ୍ତ ଲାଗେ ବସା ବସି ଶୁଆ ବସା
ତୁମେ ତ ଖାଉଥିବ ଯେତିକି ସେଠି ଫଳ ହଉଥିବ। ତମେ ତ ସବୁ ଖାଉଥିବ।
ମୁଁ ଖାଇବି କଣ ମାନେ ଇଏ ପା ନୂଆ ଲଗେଇଛନ୍ତି। ଫଳ ହେଇନି ଏ ତାଳ କୁହନ୍ତି ତିନି ତାଳ ସଜ। ଆଭେଲେବୁଲ ଆଭେ ଆଭେଲେବୁଲ ଖାନ୍ତି। ଲୋକଙ୍କୁ ଦେଖୁଚି ଯଉ ମୁଁ ଯାଏ ଜାଗା କୁ ଦେଖୁଚି ଲୋକ ଦଶ ଟଙ୍କା ପନ୍ଦର ଟଙ୍କା ଦେଇକି କିଣିକି ଖାନ୍ତି। ଆମ ଆଡେ ଖପଡା ଯାଏ।
ହଁ ମତେ ଦେଇଦବା ଆମ ଆଡେ ନାହିଁ ମତେ କେବେ ଦେ ଖାଇଲେ ମତେ ଦେ ଦବ ଆଉ ମତେ ଭାରି ଭଲ ଲାଗେ ତାଳସଜ ଖାଇବାକୁ।
ହଉ କୋରିଅର କରି ଦେବି ଆଉ।
ହଁ ହଁ ହଁ ହଁ ହ ହଁ ହଉ ହଉ ଯାଅ ତୁମେ କଣ କରିବ ବୁଲିବାକୁ ଯିବ। ମୁଁ ଯାଉଛି ଟିକେ ଘର ଝାଡୁ କରିଦେଇକି ଛାତ ଉପର କୁ ଟିକେ ଯାଇକି ପବନ ଖାଇବି ଆଉ।ରାତିକି ତାପରେ ପୁଣି ଆସିକି ଟିକେ ପାଠ ଟିକେ ପଢିବା। ଆଉ ତୁମେ ବି ପଢୁଥିବ ଜମା ସମୟକୁ ନସ୍ ଷ୍ଟ କରିବନି ଏଇନା ପାଠ ପଢା ବୟସ ତ ପାଠ ପଡିଆ ଯେତେ ପାଠ ପଢ ଆଗକୁ ତ ଅଛି ସମୟ। ଖେଳକୁଦ କରିବ କାଲି କିଛି ଗୋଟେ ରୋଜଗାର ବାଟ ପାଇଯାଅ ପଢିକି ତାପରେ ଆଉ କିଛି ଚିନ୍ତା ନାହିଁ।
ଆଉ ସନ୍ଧ୍ୟା ବେଳେ କଣ ଖାଇବ ପୁଣି।
ସଧ୳୲ ବେଳେ ହଁ ର ଅଭ୍ୟାସ ଅଛି ଦୋକାନରେ ଖାଇବି। ନହେଲେ ଘରେ ଯଦି କିଛି କରିଥିବେ ଖାଇବି। କିନ୍ତୁ ମୁଁ ଖଏନା ପଦା ଜିନ୍‌ଷ।ପ